ହ୍ୟାଲୋ ସାଙ୍ଗ। ହୁଁ।
କଣ କରୁଛ?
କଣ ଖବର? ଏ ଫିଷ୍ଟି ହଉଛି ଆମର ଆଉ।
ବୃଥରେ ଆମେ ଅଛୁ ଆଉ କଣ କହିବୁ।
ଦୁଃଖରେ କଣ ହେଇଛି କାହିଁକି?
ହଁ ଯୋଉ ପବନ କାଲି ଯୋଉ ବର୍ଷା ଟା ଯୋଉ ହେଲା? ଘଣ୍ଟା ଧଡି ଦିନ ସାରା ତ ଯାହା ହଉଥିଲା ହଉଥିଲା ତାପରେ ରାତିକି ଯାହା ବର୍ଷା ହେଲା। ରାତି କି ଯା ବର୍ଷା ହଉଥିଲା ଆମ ଏପଟେ ହୁଁ ଚାରି ଘଣ୍ଟା ଧରି ହେଇଛି ଆଠଟାରୁ ବାରଟା ପର୍ଯ୍ୟନ୍ତ।
ବର୍ଷା।
ହଁ। ଯୋଉ ହେଇଛି ଆମ ସବୁ ଆମ ଏ ପଟେ ଚାଷ ଏରିଆ ନା ଚାଷ ହୁଏ ଆଉ ଧାନ ସବୁ ତଳା ପଡିଥିଲା ଧାନ ଯୋଉ ରୁଆ ପୋତା ହୁଏ ଧାନ ରୁଆ ପୋତା ପାଇଁ ତଳା ସବୁ ପଡିଥିଲା। ସେ ତଳା ଆମେ ପକେଇଥିଲୁ ଦେଖଲା ବେଳକୁ ସେ ତଳା ପାଣି ବୁଡିକି ରହିଛି ସେ ପାଣି ଖସିବାର ନାହିଁ ମାନେ କମୁନି। ଚାରିଟା ପା ହଁ ଚା ଚାରିଟା ପାଞ୍ଚଟା ଗାଁ ରୁ ପାଣି ଆମ ମାନେ ଗାଁ ରୁ ମାନେ ଚାରିଟା ପାଞ୍ଚଟା ଗାଁ ର ବିଲ ଯେତିକି ସବୁ ପାଣି ଆମରି ଆଡକୁ ଆସୁ ମାନେ ସେଇ ବାଟେ ପାସ୍ କରିବ ଆଉ ତାଙ୍କର ସିନା କମିଲେ ଆମର କମିବ। ମର ଟ ଭଲହିବ ପାଣି ବୁଡିକି ଅଛି ସବୁ ନଷ୍ଟ ହେଇଯିବ। ନାଇ ନାଇଁ ସେଇଟାଇପ ସେଇଭଳିଆ ଆଉ ସେ ଆଉ ଏତେ ବି ନୁହଁ। ଆମ ଆହୁରି ଖାଲ ଅଛି। ଆମ ଠାରୁ ଆହୁରି ଖାଲ ଅଛି କି ଆମେ ଆଉ ତାଙ୍କ ଠାରୁ ଆଉ।
କଣ କରିବ?
ଆଉ କଣ କରିବୁ ଫରେ ପୁଣି ଫୁଣି ଥରେ ପକା ହବ ଆଉ ଯାହା ହଳ ହେଇ ଥିଲା ତ ହଳ ହେଇଥିଲା ତାଠୁ ହଳ ହବ। ଆ ପୁଣି ମୂଲିଆ ପଡିକି ଯୋଉ କରାହେଇଥିଲା ପକା ହେଇଥିଲା ଯୋଉ ସାର, ଖତ ମୋ ଏଇ ଯୋଉ ବିହନ ବିହନ ଯୋଉ ପଡିଥିଲା ହଁ ମେନ୍ ବିହନ ନେଇଯିବ
ଧାନକୁ କଣ କୁହନ୍ତି ବା?
ହୁଁ। ବିହାନ ବିହାନ ବିହାନ ଗଜା। ହଁ ସେଇ ସେଇଟା ସେଇଟା ସେଇଟା ବା। ତାପରେ ଫେର ବିହନ ମେନେ ବେଶୀ ହଉଛି ମେନେ ହଉଛି ବିହନ ପଇସା ନେଇଯିବ। ହ
ବିହନ ବେଶୀ ପଇସା।
ହଁ ସେଇଟା ରେ ବେଶୀ ପଇସା ଦଯ ଫେରେ ଏଇଶୁଣା କିଣିବାକୁ ପଡିବ ଫେରେ ତା ପରେ ଫେରେ ପ କୁ ପଡିବ ଆଉ ହଁ। ସବୁ ନୁହଁ କିଛି ଅଛି କିଛି ନଷ୍ଟ ହେଇଗଲା ଆଉ ଫେରେ ପଡ଼ିବ ଆଉ। ସକାଳୁ ଆମେ ଖାଇ ନଥିଲୁ ଜଣଙ୍କ ବାହାଘର ଥିଲା ପଳେଇଲୁ। ବୁଲାବୁଲି କଲୁ ବାପାଙ୍କର ମୋର ଫଟୋ ଉଠେଇଲୁ। ଆଉ ଏମିତି ସବୁ। ଭୋଜିରେ କଣ ଖାଇମୁ ଆଉ ଭାତ ଡାଲି ମୁଁ ତ ଆଇଁଷ ଛାଡିଦେଇଛି। ଆଇଁଷ ରେ କିହୁଚି ବାପା ଅମୂତଧର ଖାଇଲେ। ଭାତ, ଡାଲି, ହମୁ ଆଉ ଭାତ ଡାଲି ଖଟା। ପୋଟଳ ରସା, ପନିର, ଚିଲ୍ କୋବି।
ହଁ
ଆ
ଆଉ ହଁ। ଆଉ ଆଇଁଷରେ ହେଇଥିଲା ଛେଞ୍ଚଡା। ମାଛ, ଚିଙ୍ଗୁଡ଼ି, ଆଉ ମଟନ।
ଆଉ ଚିକେନ ହେଇନଥିଲା?
ଚିକେନ ଯିଏ ମଟନ୍ ନ ଖାଇବ ଚିକେନ ଖାଇବ।
ମଟର ନ ଖାଇଲେ ଚିକେନ ଆଉ।
ହଁ ଆଉ ଦିଟା ଜାକ ଯିଏ ନ ଖାଇବ, ମାଛ ଜିଏ ଖାଇବ ଯିଏ ଜଉଟା ଖୋଜିଲା ଆଉ। ଛ ଆଉ ମଟନ ଏଇଟା ହଉଛି ସବୁ
ଆମେ ଆଜି ଯୋଉ ଯାଇଥିଲୁ। ଦିଟାରେ ତାଙ୍କର ଖାଇବା ପିଇବା ହେଇନି।
ହଁ
ତାପରେ ଆମେ ଗଲୁ ଦିଟାରେ ତଥାପି ତାଙ୍କର ହେଇନି। ଆଉ ତାପରେ ଆମେ ଯାଇ ପହଞ୍ଚି ତ ଖାଇବା ପିଇବା ଆରମ୍ଭ ହେଲା। ଦିଟା ସାଢେ ଦିଟାରେ ଲୋକ ବସିଲେ ପତ୍ର ପ ରଛି ତାଙ୍କର ପ୍ରାୟ ହେଇନି ରୋଷେଇ। ରୋଷେଇ ସରୁ ସରୁ ସାଢ଼େ ଦୁଇଟା ହେଇଗଲା ତ
ହ
ଖାଇବା ପିଇବା ଆରମ୍ଭ ହେଲା। ତାପରେ ହେଇଥିଲା ଭାତ, ଡାଲି। ଆଉ ମିସ୍ତର କରି ନଥିଲେ।
ହୁଁ
ଆଉ ତାଙ୍କର କରିଥିଲେ
ହ
ଆଉ କଣ ଭୁଲିଲି? ଆଉ କଣ ତାଙ୍କ ଛେଞ୍ଚଡ଼ା ମାଛ କରି, ମାଛ କରିନଥିଲେ। ହଁ, ଛେଞ୍ଚେଡ଼ା କରିଥିଲେ। ମାଛ କରିନଥିଲେ? ଚିକେନ୍ କରିଥିଲେ। ଖୀରି ପାମ୍ପଡ଼ ଆଉ ଖଟା କରିଥିଲେ। କଣ କରିଥିଲେ? ଏତିକି କରିଥିଲେ ଆଉ। ଖାଇଦେଇକି ଆଇଛି। ଏବେ ରାତିଟାରେ ଆମର ଫିସ୍ଟି ହଉଛି ଆଉ। ଚିକେନ ଟା ହବ। ଭାତଟା ହବ ଆଉ।
କହିଲାଇଁ?
ନାଇଁ ଆରାମ୍ଭ ଆମେ ଯାଇ ଥିଲୁ ବଜାର। ନା ବଜାର ଯାଇଥିଲୁ। ଜିନିଷ ପତ୍ର ନେଇକି ଆଇନୁ। ଗ୍ୟାସରେ କରବୁ। ଗ୍ୟାସ ଏଇ ବସେଇବା। ଭାତଟା ଏଇ ଧୁଆ ହେଇକି ବସା ହେଲା ହେଲା। ତାପରେ ପିଆଜ, ରସୁଣ ସବୁ କଟାକଟି ଚାଲିଛି। ତାପରେ ଆଉ ଚିକେନ ଟା ଆମେ ଧୋଉଛୁ। କଣ କରୁନୁ ଭୁଲ? ଆମେ ଆଠୁଟାରେ ଗନୁ ଆଣିବା ପାଇଁ ଜିନିଷ ପତ୍ର। ହଁ।
ଲିପୁ ଭାଇ କାଲି କିି ବାର ଥିଲା?
କାଲି ଶନିବାର। ହଁ।
ଆଜି କି ବାରେ
ରବିବାର।
ସେଇଟା କଣ କହନ୍ତି ଶନି ଆଉ ରବି ଯୋଉ ମଝି। ସେ ଯୋଉ ଲ ରାତିଟା ରହୁଚି। ଆମେ ସେଇ ରାତି ସାରା ଯାଙ୍କ ପିଷ୍ଟି କରୁ ତାପରେ ରବିବାର ଟିକେ
ସେଟା ତ ସେଟା ତ ହଁ ସେଟା ତ ତୁମେ କହିଲ ଠିକ୍। ସେଟା ତ ତୁମେ କହିଲ ଠିକ୍ ଯୋଉଟା କିନ୍ତୁ ସେଇ ଯୋଉ ପିଲାଟା ଘରେ ଆମେ କରୁ। ତାଙ୍କ ଘରେ କେହି ରୁହନ୍ତିନେହିଁ ତାର ସିଏ ଆସେ ଶନିବାର ଦିନ ରାତିରେ ତ ସିଏ ଆସ୍ ଆସୁ ଆସୁ ଦିଟା ତିନଟା ରାତିରେ ତା ଘରକୁ ଆସେ। ତ ଆମେ ସେଦିନ ସେଇଥିପାଇଁ କରିପାରୁ ନା ରବିବାରକୁ କରୁ ଆଉ। ତାପରେ ତା ଘରେ ସେ ତାର ଆସେ ତାଙ୍କର ଲାଇନ୍ ଫାଇନ୍ ନାହଁ। ସେ ଛୁଆ କହୁଚି ଆମର ବୋଧେ ଧପ ଧପ ହୋଉଚି ତାଙ୍କ ଗାଁଟୁ ଦୂରରେ ତାଙ୍କ ଘର।
ହଁ।
ସିଏ କହୁଚି ଆମର ଲାଇନ୍ ବୋଧେ ଖରାପ ହେଇଚି ସିଏ ତାର ଜାଣିପାରୁନେହିଁ।
ହଉ।
ପ୍ରୋବ୍ଲେମ୍ ଫେରେ ଆମେ ସେପଟେ ଯେଉ ଲାଇଟ୍ ଜଳେ ସେ ଲାଇଟ୍ ଆଣିକି କନୁ। ସେ ବସେଇନି ଦବ ତାପରେ ଲାଇନ୍ ନାହିଁ ତାପରେ ତାଙ୍କର ଘର ଦୂରରେ ଫେରେ ହଇରାଣ ହେନୁ। ତାପରେ ଏଇ ଆଠୁଟାରେ ଗନୁ ଚିକେନେ ପାଇଁ। ଆମେ ଚାରି ଜଣ ଅଳ୍ପ ଚିକେନେ ଦରକାରେ ଫେରେ ସେ ଚି ଚିକେନେ ଆଣିବାକୁ ଗନୁ ଚିକେନେ ଆଣିନୁ ସେ ସା ଲୋକଟେ କହିଲା ରାତ୍ ରାତିରେ ଆଇଲ ଏତେଟା ବେଳେ ଆମେ ଦୋବୁନୁ ଇଏକରିବୁନୁ ସିଏ ରୋଲ କାଢିଲା। ଆମେ ତାକୁ ଫେରେ କହିକି ସିଏ ତାର ଦେ ଇଏ ଚିଡିମିଡି ହେଇକି ଦେଲା। ନେଇକି ଆସିକି ଏଇ ବସେଇନୁ କରିମୁ ଆଉ ହଇରାଣ ହୋଉଚୁ ଆଉ।
ଆଉ ତମ ସେପଟେ ଏତେ ମିଶି ଜମା ବୁଝି ହୋଉନେହିଁ। ହଁ ଆମର ତ ଏପଟରେ ହଁ।
ସେଥିପାଇଁ ଆମେ ତାପରେ ବି ସାଢେ ସାତଶହ ଆଣିବୁ ନା ସେ କହିଲା ଏତେ ଆମେ ଯଦି କାଟିମୁ। କଣ ହବ ନଷ୍ଟ ହେଇଯିବ ଆଉ କିଏ ନେବେନେହିଁ ଆମେ ଦୋକାନ ବନ୍ଦ କରିକି ପଳେଇମୁ।
ଆମ ଏପଟରେ ତ ତମେ କେତେବେଳେ ଯାଇଥିଲ କି?
ଆମେ ଗନୁପା ଆଟାରେ।
ଆଟାରେ ଆମ ଏପଟରେ ତ ଦଶଟା। ଆମ ଏପଟରେ ତ ବାର ଅଛି ମାନେ ଦଶଟା ପର୍ଯ୍ୟନ୍ତ ଚିକେନେ ଦୋକାନ ଖୋଲା। ମାନେ ପାଖରେ ଯୋଉଟା ଅଛି ଆମର ଏଉଠୁ ବୋଧେ ହବ। ଉଁ ଓ ଗୋଟେ କିଲୋମିଟର ପାଖାପାଖି ହବ। ଯୋଉ ଦୋକାନ ଅଛି ସେଇ ସିଏ ବେଣୁସୁ ଟିକିଏ ବନ୍ଦ କରିଦିଏ। କାଁହିଁନା ସେଠି ନିଛାଟିଆ ଟିକେ ଏରିଆ ହେଇଯାଏ ସେଥିରୁ ସେଇଥିପିଇଁ ସିଏ ବନ୍ଦ କରିଦିଏ। ଆଉ ଯୋଉ ଆମ ମେନ୍ ଛକ ଉପରୁ ଯୋଉଟା। ସେଟା ତ ଦଶଟା ପର୍ନ୍ତ ଦି କିଲୋମିଟର ବାଟ ଯିବାକୁ ପଡିବ ଦି କିଲୋମିଟର ଅଢେଇ କିଲୋମିଟର।
ଏତେ ଏତେ ଏତେ ଡେରି ପର୍ଯ୍ୟନ୍ତ ଦୋକାନ ଖୋଲାଥିବ। ଖୋଲା କିନ୍ତୁ ଦେବେ ନା ଖୋର୍ଲା ତ ଥାଏ ଦେବେନି କାହିଁକି?
ଦେବେ ମାନେ ତମେ ଯଦି ସିଏ। ନା ଶୁଣ ଯେଦି ତମେ ଗୋଟା ଟେ ଆଣିବ କାଟିବ ସିଏ। ସିଏ ସେଇଟାକୁ ଆରାମରେ ସେ ମନ ଇଚ୍ଛାରେ ଦେଇଦବ। ଆଉ ଯଦି ତମୁକୁ ଇଏ କରେ ଶୁଣୁନା। ସିଏଟା କଣ କ ନା। ସାଢ଼େ ନଅଟା ପର୍ଯ୍ୟନ୍ତ ସାଢେ ନଅଟା ପର୍ଯ୍ୟନ୍ତ ତୁ ତମେ ଅଢେଇଶହ କିମ୍ବା ଯେତେ ମାଗିପାର। ଶହେ। ସେ କଟା ଥିବ ଦେଇଦବ, ସେ କଟା କିଛି ରଖିଥାଏ ମାନେ ଦେଇଦବ। ଆଉ ତା ସାଢେ ନଅଟା କାହିଁକି ନା ଯଦି ବଞ୍ଚିଗଲା। ଦରକାର ପଡ଼ିଲେ ସେ ନିଜେ ନେଇକି ଘରେ ରାନ୍ଧିକି ଖାଇଦିଅ। ବୁଝିଲ କି ନହେଲେ ସେଇଠୁ ସିଏ କାହାକୁ ଦେଇଦବ। ମାନେ ଦେଇଦବ କଣ ମାନେ ଟିକେ ବିକ୍ରି କରିଦବ। ସେଇଟାକୁ କହିକି ବିକିଦବ। ଆଉ ଯଦି
କିନ୍ତୁ ଆମେ ଯୋଉ ଯାଇଥିଲୁ ଆଜି, ଆଚ୍ଛା। ଆମେ ଯୋଉ ଯାଇଥିଥିଲୁ ଆଜି ସିଏ କହିଲା ରା ରାତିବେଳା ହେଇଗଲାଣି ଆମେ ଦେଇପାରିବୁନୁ କାଟିକି ସାଢେ ସାତଶହ ତୁମେ ନବ। ତୁମେ ଯଦି କହିବ ଆମେ ବେକ ନେମୁନୁ କଲିଜା ନେମୁନୁ ଆମେ ହଇରାଣୁ ସେଥିପାଇଁ ଆମକୁ ସେ ଦେଲାନି। ତାପରେ କହିଲା ଗ୍ରାହକ ଆସିବେନି ଫେର୍ ତା ପରକୁ ପରେ ଫେର୍ ଗ୍ରାହକ ଆସୁଛନ୍ତି। ତାପରେ କହିଲା ହଉ ଠିକ୍ ଅଛି ତମେ ନେ କଣ ନଉଛ ନିଅ ଆଉ ତାପରେ କହିଲା ସିଏ ଯେତେବେଳେ ଆସିଲେ। ଏଇଆ ହଇରାଣ ହେଲା ଆଉ।
ହଁ। କେତେ ଆଡେ ଗଲାଣିି।
ଏଇ ଭାତ ବସିଲା, ପିଆଜ ରସୁଣ ସବୁ କଟାକଟି ଚାଲିଛି ଆଉ।
ଓହୋ।
ହ ଆଉ ସେମାନେ ପିଆଜ ରଶୁଣ କାଟୁଛନ୍ତି। ମୁଁ ଏପଟେ ଧୁଆଧୁଇ ଟିକିଏ କରିଦେଇକି ଭାତଟା ବସେଇଦେବି। ଆଉ ଆପରେ ହଁ, ନା ହେଇନି। ଚାଲିଛି, ଆଳୁ ଏଇଖୁଣା ଭଜା ହବ, ଆଳୁ ଭଜା ହବ। ଭଜା ହେଇକି ହବ ଆଉ।
ଯ଼ାଆ ହୋଉ। ରୁଟି। ମୁଁ ଖାଇସାରିଲିଣି ପା ମୁଁ ଖାଇସାରିଲିଣି। ରୁଟି ଆଉ ଡ଼ାଲି। ଆଉ ଛେନା। ଛେନା ନ ଛେନା ନଡିଆ ମାନେ ଛେନାରେ ନଡିଆ ଗୋଳା ହେଇକିଥିଲା। ଚିିନି ପଡିିକି।
ହଁ।
ତାକୁ ଆଉ ଦହି ବାଇଗଣ, ଦହି ବାଇଗଣ।
ଦହି ବାଇଗଣ।
ହଁ।
ତୋ ଜେଜ ଆଜି କୁଆଡେ ଯାଇଥିଲେ ପା। ଜେଜେ ଯାଇନାହାନ୍ତି। କୁଆଡ଼େ ଗୋଟେ ବା ଯାଇଥିଲେ ଭୋଜି। ଆସିଲେ, ଆସିଲେ?
ଆସିଲେ ସନ୍ଧ୍ୟାବେଳେ ପହଞ୍ଚିଲେ, ସନ୍ଧ୍ୟାବେଳେ ପହଞ୍ଚିଲେ।
ଆଚ୍ଛା।
ମତେ ଫୋନ କରିଥିଲେ ଆ ନେଇ ଆ ନେଇ ଯା ଆଣିବା ପାଇଁ ନନ୍ଦିପୁରୁରୁ
ଫ୍ୟାନ
ମାନେ ଆମରି ଏଇ ଘର ପାଖରୁ ଚାରି କିଲୋ ମୁଁ କହିଲି ମୁଁ ସେତେବେଳୁ ବିଲରେ ଥିଲି ପାଣି ସବୁ ଇଏ ହଉଥିଲା ଖୋଲା ଖୋଲି ହଉଥିଲା ଆମର ଗୋଟେ ବିଲ୍ ମଝିରେ ଗୋଟେ ଆସ୍ତାଟେ କରେ ତ ରାସ୍ତାଟା ଯାଇଚି ସେ ରାସ୍ତା ଛୋଟ ସବୁ ବସେଇଛନ୍ତି ପାଣି ଯିବା ପାଇଁ ଯୋଉ ସୋଟ ବସନ୍ତି ସେଇ ସୋଟ ସବୁ ବସେଇଛ
କାଇଁକି ବସେଇଛନ୍ତି
ଆମ ଏପଟୁ ଅ ମାନେ ରାସ୍ତାରୁ ସେପଟୁ ପାଣିଟା ଆସିବ ନା ପୋଲ କହିବେନି ନା ଗୋଲେଇ ଯୋଉ ଉପରଟା ଯୋଉ ଛୋଟ ଯୋଉ ସେଟା ବସେଇବେନି ନା
ସେଟା କଣ ପାଣି ନିଜ ବିଲ ନିଜ ବିଲରେ ରଖିବା ପାଇଁ ଆଉ
ନାଁ ନାଁ ମାନେ ପାଣି ଆମ ଯଉ ଅ
ଆଉ
ଅଧିକ ହେଲା ଅଧିକ ଯୋଉ ପାଣି ହେଲା ସେଟା କଣ ରାସ୍ତା ସ୍ତା ସେପଟକୁ ଯୋଉ ଯାଏ ମାନେ ସେ ଓ ରାସ୍ତା ସେପଟୁକୁ ଯାଇକି ସେପଟେ ଆମର ଯୋଉ ଛୋଟ ନଈଟେ ଅଛି ନଈ ଟାଇପର ସେଇଠିକି ଯାଏ ତା ଦେହ ଯାଇକି ପାଣି ପାସ୍ କରିକି ଯାଏ ପଳାଏ
ଉଁ
ଭାଇ ସେଇଟା ଯୋଉ ବସେଇଛନ୍ତି ସେମାନେ ସିଏ କଣ କରିଛନ୍ତି ନା ଏପୁଟରୁୁ ମାଟି କାଢ଼ିଦେଇଛନ୍ତି ଯେ ସେପଟୁରୁ ମାଟି କାଢି ନାହାନ୍ତି ଅଳ୍ପ ଅଳ୍ପ ପାଣି ଯେତେବେଳେ ଯାଉଚି ଉପର ବାଟେ ଉ ଅଳ୍ପ ଅଳ୍ପ ପାଣି ବାହାରିଚି ଲୋକ ସବୁ ଭାବୁଛନ୍ତି କଣ ଅ ପାଣି ଆସୁଚି ଏମିତି ଦେଖିଲା ବେଳକୁ ଅଳ୍ପ ଅଳ୍ପ ପାଣି ଆସୁଛି ଏ ଫେରେ ଆଜି ଖୋଲା ଖୋଲି ହଉଥିଲା ଯାଇଁ ଦେଖୁଥିଲୁ
ଆଁ
ହଁ ବିଲ ମଝିରେ ଯାଇଁକି ବିଲ ମଝିରେ ମାନେ ଶୁଖିଲା ଟିକେ ହଇଥିଲା କାଦୁଅ ଟି ଚପଲ ଖାଲି ଲାଗୁନଥିଲା ଗୋଡରେ ଲାଗୁନଥିଲା
ହଁ ଅ
ଜଲଦି ଆ ଜେଜେ ଫୋନ କରିଛି ତାପରେ ଆସେ ନେଇ ଆସିବୁ ମୁଁ କଇଲି ମୁଁ କାଦୁଅ ମାଦୁଅ ହେଇଛି ମିଛରେ କହିଲି କିଏ ଯିବ ଏଇ ତ
ସେ କେତେବେଳେ ଫୋନ କରିଥିଲେ କେତେବେଳେ ଆଇଲେ ଫେରେ।
ସାଢ଼େ ପାଞ୍ଚଟା ଏ ସାଢ଼େ ପାଞ୍ଚଟା